ହଁ ଆପଣଙ୍କୁ ମୋ କଥା ଭଲରେ ପୁରା ସ୍ପଷ୍ଟରେ ଶୁଭୁଛି?
ହଁ ହଁ ଶୁଭୁଛି ଶୁଭୁଛି କିଏ କହୁଥିଲେ?
ଏଇ ପା ଆପଣଙ୍କ ପଡିଶା ଘର ଏଇ ପଡିଶା ମାନେ, ସାମ୍ନା ଘର ମାନେ ଯାହା ନମ୍ବରଟା ଆପଣ ଫ୍ରଣ୍ଟ ଘର ନାଁରେ ଆପଣ ସେଭ୍ କରିଚନ୍ତି। ସେଇ ଲୋକ ମୁଁ।
ଆରେ ଆରେ ଆରେ ଆରେ ଆରେ ନମସ୍କାର ନମସ୍କାର ନମସ୍କାର।
ହଁ- ହଁ ନମସ୍କାର ଶ୍ରୀ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ କେମିତି ଅଛନ୍ତି, କେମିତି ମନେ ପଡିଗଲି? ମୁଁ କେବେ ଫୋନ କରିନଥିଲି, ଆପଣଙ୍କୁ ଆଉ ଫୋ ମୋ ନମ୍ବର ରଖିଥିଲେ ଆଗରୁ
ହଁ- ହଁ ରଖିବିନି କେମିତି, ତମେ ତ ଆଜିକାଲି ଏତେ ବ୍ୟସ୍ତ ଟିକେ ଦେଖା ଦର୍ଶ ଦର୍ଶନ ପାଉନୁ ଯାହା ହଉ ଆଜି ଭାଗ୍ୟ କେମିତି କାଲି ନା ପହର ଦିନ ଆପଣ କୁଆଡେ ଯାଇଥିଲେ, ନୟାଗଡ଼ ନା କଣ? ଆପଣଙ୍କ ଘର ଲୋକ କହିଲେ ଜମା ଆପଣଙ୍କୁ କଲ୍ କରି କରି ନମ୍ବର ଟା ଲାଗୁନଥିଲା, ମୁଁ କହିଲି ଆପଣ ନିଜେ ଆସିଥାନ୍ତେ କି କାହାକୁ ଗାଡି ପଠେଇ ଦେଇଥାନ୍ତେ, ମୁଁ ଟିକେ ରେଲୱେ ଷ୍ଟେସନ ଯାଇଥାନ୍ତି। ହେଲେ ଦେଖିଲା ବେଳକୁ ଆପଣଙ୍କ ନମ୍ବର ତ ଲାଗୁ
ହ୍ୟାଲୋ।
ଆପଣ କଣ ବ୍ୟସ୍ତ ରହୁଛନ୍ତି ବୋଧେ, ଆପଣଙ୍କ ଘରେ କହିଲେ ଆପଣ ଦି ତିନି ଦିନ ତଳେ ଯାଇଥିଲେ ନୟାଗଡ଼।
ହଁ- ହଁ ନୟାଗଡ଼ ଯାଇଥିଲି ସେ ନୂଆ ଗାଡି ଗୋଟେ ଆଣିଥିଲି, ଯୋଉ କହୁଥିଲି ଆପଣଙ୍କୁ ମିଠା ଦେଇଥିଲି। ଦେଇଥିଲି ଯୋଉ ରସଗୋଲା ସେଇଟା ସେଇ ନୂଆ ଗାଡି ଆଣିବା ଚକରରେ ହେଇଥିଲା ଦେଇଥିଲି। ଏ ସେଇଟା ନୟାଗଡ଼ ଯାଇଥିଲୁ ବୁଲିବା ପାଇଁକି ଆଉ, ଓ ହୋ ମାନେ ସେ ଜାଗାକୁ ଥରେ ଯିବୁ ମାନେ ଆଉ ଆସିବାକୁ ଇଚ୍ଛା କରିବନି, କିନ୍ତୁ ବଡ଼ ଅସୁବିଧା କଥା ସେ ନୟାଗଡ଼ବାସୀଙ୍କୁ ଆହୁରି ପାଠ ପଢ଼ା ଦରକାର, କାହିଁକିନା ସେ ଭାରି ମୂର୍ଖ ଲୋକ ସେମାନେ। ମୂର୍ଖ ଲୋକ ମତଲବ ରାସ୍ତା ସାରା ଖାଲି ହମ୍ଫସ ଯେ, ଆପଣ ଷାଠିଏ ସତୁରି କିଲୋମିଟର ମାତ୍ର ଯିବେ ମିନିଅମ ଶହେ ଦେଢ ଦେଢ଼ଶ ଖଣ୍ଡେ ହମ୍ଫସ ଡେଇଁ ଡେଇଁ ଯିବେ। ଆଉ ଠିକ ଗାଡ଼ିିଟେ ପିକ୍ଅପ୍ ନେଇକି ପହଞ୍ଚିଲା ଆଉ ଗୋଟେ ହମ୍ଫସ ପଳେଇଆସେ, ଯୋଉଠି ଦରକାର ନାହିଁ ସେଇିଠି ହମ୍ଫସ ସେଇଠି କରିଛନ୍ତି। ମାନେ ଏଇଭଳିଆ ଆ ସେ ଲୋକ ଆଉ ହମ୍ପସ କଲେ ରାସ୍ତାଟା ଆଉ ଭଲ କଣ, ସେଟା ବିରକ୍ତ ଲୋ ରାସ୍ତା। ଆଉ ଯାଇଥିଲୁ ପୁରା ପାହାଡ଼ ଉପରେ ବହୁତ କଷ୍ଟ ଲାଗିଲା, କିନ୍ତୁ ପାହାଡ଼ ଉପରେ ଚଢିକି ଯିବା ପାଇଁକି ଗାଡି ଅବଶ୍ୟ ପହଞ୍ଚିଗଲା, କିନ୍ତୁ ବହୁତ ସାରା ମାଙ୍କଡ ଏଠି ଦେଖିଲୁ। ତାଙ୍କ ଆମେ ଭୁଲି ଯାଇଥିଲୁ କିଛି ନେବା ପାଇଁକି, ଏଥର ନେକ୍ସଟ ଟାଇମ୍ ପ୍ରୋଗ୍ରାମ କଲେ ମାଙ୍କଡ଼ ପାଇଁ କିଛି କଦଳୀ, କିଛି ବାଦାମ ନେଇକି ଯିବାକୁ ପଡିବ। ମାନେ ସେମାନେ ସେ ପାହାଡରେ ବହୁତ ସାରା ମାଙ୍କଡ଼ ଅଛନ୍ତି। କିନ୍ତୁ କେବେ ସେ ପତ୍ର ଫତ୍ର ଖାଇକି ରହୁଛନ୍ତି, ଆଉ କିଛି ଖାଇ ହିଁ ନାହାନ୍ତି। ସେଥିପାଇଁ ସେଠି ରାମ ମନ୍ଦିରରେ ବୁଲିଲୁ, ସେଠି ବସିଲୁ ବହୁତ ମାନେ ଯେମିତି ସହରର ଅନୁଭୂତିଟାକୁ ଆମେ କେତେ ସୁନ୍ଦର ଅନୁଭୂତି, କେତେ ସୁନ୍ଦର ସିନେରୀ ମାନେ ଯେମିତି ଆମକୁ ଲାଗିଲା ହେଲିକପ୍ଟରରେ ଉଡ଼ୁଛୁ। ମାନେ ଛୋଟ ଛୋଟ ଘର ଦେଖାହେଉଛି, ଗାଡ଼ି ତଳେ ଯାଉଛନ୍ତି। ପୋଖରୀ ଅଛି ମାନେ ବ କାଜୁ ବଗିଚା ଅଛି। ତ ରାମଙ୍କୁ ଯୋଉ ଆଣିଚନ୍ତି ପ୍ରତିଷ୍ଠା କରିଛନ୍ତି, ଓ। ପୁରା ଜିଅନ୍ତା ପୁରା ସିଏ ଯିଏ ବନେଇଛନ୍ତି, ସେ କାରିଗରି ପୁରା ଜାଣିବି ଯେ ସ୍ଵୟଂ ରାମଚନ୍ଦ୍ର ଆସି ଛିଡ଼ା ହେଇଛନ୍ତି, ଆଉ ସେମାନେ ଭାରି ବଢ଼ିଆ ଲୋକ ଆସିକି ଚନ୍ଦନ ମାରିଦେଲେ, କୋଉଠୁ ଆସିଥିଲୁ ବୋଲି ପଚାରିଲେ। ତ ସେଠି ତମ ଦକ୍ଷିଣା କିଛି ଡିମାଣ୍ଡ ନାହିଁ, ଆପଣ ଯେତିକି ଦେଲେ ସେ ଖୁସି ହେବେ। ଏମିତି ଆଉ ସେ ବଢ଼ିଆ ଭଲ ଲାଗିଲା। ସେ ରାଉଣ୍ଡ ରେ କେବେ ପ୍ଲାନ୍ କରନ୍ତୁ, ଆଉ ନୂଆ ଗାଡ଼ି ଯାଇ ବୁଲିକି ଆସିଆ ପାଇଁ।
ଆପଣ ତ ଏକା ଏକା ଏଇଠି ଏଇଠି ବୋଧେ ଦୁଇ ତିନି ଥର ଗଲେଣି, ଆଉ ଟି ଟିକେ ନେଇକି ଯାଉନାହାଁନ୍ତି, ଆଉ ନୂଆ ଗାଡ଼ି ଆଣିକି ଆମକୁ ଟିକେ ବୁଲିବାକୁ ଯଦି ନଉନାହାଁନ୍ତି ଆଉ କଣ? ହଉ ଛାଡ଼ନ୍ତୁ ଆପଣଙ୍କର ଯେବେ ସୁବିଧା ହବ ଆମକୁ କହିବେ। ଏବେ ଟିକେ ଖରା କମିଲାଣି, ତ ଆମେ ବି ଯିବା ଟିକେ ରାମଙ୍କ ଦର୍ଶନ କରିଦେଇକି ଆଣିବା। ମୁଁ ବି ଶୁଣିି ଥିଲି ପୁରା ଆମ ପୁରା ଓଡ଼ିଶା ସାରା, ଏଇ ଯୋଉ ରାମ ମନ୍ଦିର ଅଛି ସେଇଟା ପୁରା ଅଯୋଧ୍ୟା ଭଳିଆ ଆଉ ଏତେ ବଡ ଜାଗାରେ କରିଛନ୍ତି ପୁରା ପାହାଡ ପରେ ତ ସେଠି ନିହାତି ଭଲ ଲାଗୁଥିବ ଆଉ ଗୋଟେ କଥା ଶୁଣନ୍ତୁ ଆମେ କାହାର ବିରୋଧରେ କଥା ହବାନି ବିରୋଧ ମାନେ ଦେଖନ୍ତୁ ଆପଣ ଯୋଉ କହିଲେ ମୂର୍ଖ ସେମାନେ ମୂର୍ଖ ନୁହନ୍ତି ସେମାନେ ଭଲ ପାଇଁ ହିଁ ବନେଇଛନ୍ତି ହୋମସ ଗୁଡାକ ଯେମିତି କି ଗାଡି ମାନଙ୍କର ଆଜିକାଲି ଯୋଉ ଆକ୍ସିଡେଣ୍ଟ ହଉଛି ତ ସେମିତି ହବନି ବୋଲି। ଆଉ ଏଇଟା ଆପଣ ଭଲ କଥାରେ କହିଲେ କି ସେ ଯୋଉ ଏତେ ଉଞ୍ଚା ପାହାଡ ଉପ ରୁ ସତରେ ଲାଗୁଥିବ କି ଆମେ ଉଡାଜାହାଜରେ ଉଡୁଛେ ନା କଣ?
ହୁଁ ସେଇଟା ସେମିତି ଲାଗିଲା ଆମେ ତ କେବେ ବସି ପାରିବା ନ ବସିବା ଠିକ୍ ନାହିଁ କିନ୍ତୁ ପୁରା ପୁରା ସୁନ୍ଦର ଭ୍ୟୁ ମାନେ ଏତେ ସୁନ୍ଦର ଦୃଶ୍ୟ ଆପଣ ଭାବି ମୁ ମାନେ କାଶ୍ମୀରରେ ଅଛି ହ ବଢ଼ିଆ ଲାଗିଲା। ଆଉ ପାଖି ତକ ରହିଲା ସେଦି ହୋମ୍ସ କଥା କହିଲ ଆରେ ହୋମ୍ସ କଲେ କଣ ଆକ୍ସିଡଣ୍ଟ ହେବନ ଯଦି ହ ସ କଲା ପରେ ଆକ୍ସିଡେଟ ହେଲା। ତାହେଲେ ତାହେ କଣ କରିବ ତାେ ପେଟ୍ରୋଲ ଗୋଟେ କାମ କରିଥାନ୍ତ ମୁଁ ସେଠି ସେଠିକା ଲୋକଙ୍କୁ କହିକି ଆସିଲି। ମ ଗୋଟେ କାମ କର ଭାଇ ଟୋଟାଲ ତମ ଗାଁ ଯୋଉଠି ଆରମ୍ଭ ଯୋଉଠି ଶେଷ। ତାହେଲେ ଏଇଟା ହମ୍ପସ କରିଦିଅ ଆଉ କୋଉଠି ମାନେ ଧକ ଧକ ଧକ ଧକ ଧକ ହେଇ ଗାଡ଼ିଯିବନି ମାନେ ଅଟକିଯିବନି। ଗୋଟ ଆଉ ଆକ୍ସିଡେଣ୍ଟ ହିଁ ହବ। ହଁ ତମେ ଗାଁରେ ଯେମ ହମ୍ପସ କରିଚ ତମେ ଆଗେ ଡେଲି ଡେଉଁଚ ବାହାର ଲୋକ କିଏ ଗୋଟେ ଆସିଲା ସି ଏ ଦିନେ ଅଧେ ଡେଇଁଲା। ହମ୍ପସ ଟା ରଖନ୍ତି କେଉଁ ଜାଗାରେ ଯେଉଁଟା ମାନେ ହଁ ସ ନରଖିଲେ କଣ ଅଛିା ଏଇଟା ତାଙ୍କୁଁ ମାନେ ମନ୍ଦ ଦର କରିକି ଆସିଥିଲି ଆଉ କିନ୍ତୁ ତ ସବୁ ଏନ୍ଚ ଏଡ଼ ବଡ଼ ଜାଗା ଏ ନ୍ୟସନାଲ୍ ହାଇୱେ ସେଠି ହମ୍ସ ନାହିଁ। ମାନେ ଏଏଚ୍ ବି ନାହିଁ ଷ୍ଟେଟ୍ ହାଇୱବେ ସେଠି ବି ନାହିଁ। ଆଉ ତମ ଏଡିଆର ମେଜର ଡିଷ୍ଟ୍ରିକ୍ଟ ରଡ ଏଆରଷ୍ଟେ ଭିଲଜ ରୋଡ। ଏଇ ମାନଙ୍କର ସବୁ ହୋମ ରଖିଛନ୍ତି ଆଉ ସେଇଥିପାଇଁ ଗୋଟେ ରାଗରେ ଆସିଲା କହିଥିଲି ଆଉ
ହଁ ହଁ ଏଇଟା ବି ଆପଣ ଠିକ କଥା କହିଲେ ଯେ ଆପଣଙ୍କର ମନର କଥା ବି ମୁଁ ବୁଝୁଛି ଠିକ କଥା କହିଲେ। ଆଉ ହଉଛି ସେଇ ଯୋଉ ଆ ମାନେ ଆପଣ ଯୋଉ ଗାଡି ଉଠେଇଲେ ସେ ବଡ ଗାଡି ବି ଏମିତି ଉଠେଇ ହବ ଆଉ ଉପରକୁ ମାନେ ସେ ମନ୍ଦିର ପାଖକୁ ନା ଉଠେଇ ହେବନି?
ବଡ଼ ଗାଡି ମାନେ ହାଇୱା ଗାଡ଼ି ଯାଇପାରିବନି ଯଉ ଟ୍ରାକ୍ଟର ଯାଇପାରିବ। ଆଉ କାର୍ ଯାଇପାରୁଛି ଅଟୋ ବି ଯାଇପାରୁଛି ବାଇକ୍ ଯାଇପାରୁଛି ମୋଟରସାଇକେଲ ଯାଇପାରୁଛି। ହ ଯାଇପାରୁଛି ଏବେ ରାସ୍ତା ସେମିତି ବନେଇଛନ୍ତି ଆଉ ମୁ ଉଠାଣି ହଉ ପଛେ ପଳଉଛି ଗାଡ଼ି ଆଉ
ଆପଣ ସତରେ ମଜଳିଆ ଲୋକ। ହାଇବା ଗାଡି ନେଇକି ଟ୍ରକ୍ ନେଇକି ଆମେ କଣ ସେଠି ମାନେ ତୀର୍ଥଯାତ୍ର ଯାତ୍ରା କରିବାକୁ ଯିବୁ ନା କଣ ଆମେ ଗଲେ ଏଇ କାର ଯିବୁ। ନହେଲେ ଆପଣଙ୍କ ଅଟୋରେ ଯିବୁ ଏମିତି ହିଁ ଯିବୁ ଆଉ କଣ ସେଠି କଣ ଟ୍ରେନ ନେଇକି ଯିବୁ ନା ସେଠି ଉଡାଯା ନେଇକି ଯାଇକି ସେଇଠି ଏକାଥର ଲ୍ୟାଣ୍ଡ କରିକି ଦର୍ଶନ କରିବୁ। ଆଉ ଯୋଉ ଆପଣ କହିଲେ ଉଡାଜାହାଜରେ ବସି ପାରିବ କି ନହିଁ କଣ ପାଇଁ ବସି ପାରିବାନି ଯେ ଆପଣ ତ ଆଗକୁ ବହୁତ ବଡ ଲୋକ ହେବେ ଏତେ ବିଜନେସ୍ କରିବେ ବୋଲି ଆପଣଙ୍କର ଇଛା ଅଛି। ଆପଣ ରାମଙ୍କୁ କହିକି ସେ କଥାଟା ଆସିଲେନି ରାମ ସବୁ ମନସ୍କାମନା ପୂରଣ କରିବେ। ଆଉ ଆପଣଙ୍କୁ ବି ମନସ୍କାମନା ପୂରଣ କରିବେ ଆଉ ଆପଣ ବି ବହୁତ ଜଲଦି ବସିବେ କୋଉଠି ହଉଛି ଉଡାଜାହାଜରେ ନା କଣ?
ହଁ ନାଇଁ ମୋତେ ପୂର୍ବରୁ କହିଲି ନା ବଡ ଗାଡି ଯାଇପାରିବ ନା ନାଇଁ ମୁଁ ବଡ ଗାଲି ସେଇଟା ବୋଲି ଭାବିଲି ନା ହାଇୱା ଟା ବଡ ଗାଡି ଟା ତାର ପାଞ୍ଚଟା ଖଣ୍ଡେ ଗିଅର ଷୋଳଟା ବାରଟା ବାର ପନ୍ଦରଟା ଖଣ୍ଡେ ଚକା ବହୁତ ହାଇଟ ଅଛି। ସେମିତି ଭାବିନି ପୁର ସେଇଟା ବଡ଼ ଗାଡ଼ି ବୋଲି ଭାବିଲିନି ସେଇଟା କହିଦେଲି ହାଇବା ଆ ଆଉ ବାକି ତାକ ରହିଲା ଏ ଯୋଉ କଣ କହିଲେ ରାମଙ୍କୁ ମୁଁ କହିଦେଇ ଆସିଛି। ଏ ରାମ ଗାଲୁଆ ଠାକୁର ବି କଣ ଜମା ଶୁଣୁନାହାନ୍ତି ମୋ କଥା ମୁଁ କେତେ ଥର କହିଲି ମୋ ବାହାଘର ହେଇଗଲେ କାମ ଟା ହୋଇଗଲେ ମୁଁ ଟିକେ ଆଗକୁ ବଢ଼ିବି କଣ କରିବି ମନ୍ଦିରଟା କେଉଠି କରିବି ସେ ଶୁଣୁ ବିି ନାହାନ୍ତି ସେ ରାମ ଶୁଣୁଛନ୍ତି ନା ସେ ଚକାଆଖି ଯେ ପୁରୀ ରେ ଅଛନ୍ତି ଯୋଉ ଠାକୁର। ସିଏ ବି ଶୁଛନ୍ତି ନା କିଏ ବି ଶୁନାହାନ୍ତି କି ଖାଲି ଠାକୁର ନାଁରେ ଖାଲି ଅଛନ୍ତି ଆମଟାକୁ କେତେ ଶୁନାହାନ୍ତି। ମୁଁ ଯଉଟା ଚାହୁଁଛି ସେଇଟା କରିଦଉନାହାନ୍ତି ହଉନାହିଁ ଏମିତି ଆଉ।
ଦେଖନ୍ତୁ ଆପଣଙ୍କ ଦୁଃଖ ମୁଁ ବୁଝୁଛି? ହେଲେ ସମସ୍ତେ ଦୁଃଖ ଆଉ ସୁଖ ପାଇଁ ହିଁ ଯାଆନ୍ତି ରାମଙ୍କ ପାଖକୁ ଆଉ ଜଗନ୍ନାଥଙ୍କ ପାଖକୁ। ଆମେ ଗୋଟେ କଥା ଛୋଟବେଳୁ ଶୁଣି ଆସିଛେ କି ଭଗବାନଙ୍କ ଦୁଆରେ ହଉଛି ଅନ୍ଧାର କେବେ ବି ନାହିଁ। ହଁ ଦେଡେର୍ ଅଛି ମାନେ ମାନେ ଟିକେ ଡେରିରେ ହେଇପାରେ ସବୁ କାମ। ହେଲେ ଅନ୍ଧାର ତ ଜମା ବି ନୁହେଁ ତ ଆପଣ ଆପଣଙ୍କର ବି ମନସ୍କାମନା ନିଶ୍ଚିନ୍ତ ପୂରଣ ହବ ହଉ ତାହେଲେ ଏଇଠୁ ନୟାଗଡ଼ ଟା କେତେ କିଲୋମିଟର କହିଲେ?
ନୟାଗଡ଼ ହେଉତେ ଭୁବନେଶ୍ୱରରୁ ଅଶୀ କିଲୋମିଟର ଖଣ୍ଡେ ହେଉନି। ମାନେ ଯେଉଁ ରାମ ମନ୍ଦିର ପର୍ଯ୍ୟନ୍ତ। କିନ୍ତୁ ଅଶୀ କିଲୋମିଟର ବାଟା ଯେ କିନ୍ତୁ ଅଶୀ କିଲୋମିଟର ବାଟ ଯେ କିନ୍ତୁ ଲାଗିବ ଯେେ ଦୁଇଶହ କିଲୋମିଟର ଆସିଲାେଳେ ସେଉ ରାସ୍ ସାରା ଯଉ ହୁ ଯେ ବିରକ୍ତି ଆଉକୁ। ମାନେ ଏତେ ହଂସ ମାନେ ଓଡ଼ିଶା ଦାରା କୁଆଡ଼େ ନାହିଁ ତାଙ୍କ ମାନଙ୍କର ଯେତିକି ଅଛି। ବଉ।
ଏଇ ବେଶୀ ଗାଡ଼ି ଘୋଡ଼ା ଏଇ ଯେଉଁ ରାମ ମନ୍ଦିର ହେଲା ଦିନଠୁ ବୋଧେ ଯିବା ଆସିବା କରୁଛନ୍ତି। ଅ ଦୁର୍ଘଟଣା ହବ କି ହବନି ବୋଲି ବୋଧେ ସେଇଥିପାଇଁ ଏମିତି କରିଛନ୍ତି ବୋଧେ କି କଣ ତାହେଲେ ସେଠି କାର କିମ୍ବା ଅଟ ତ ଏଇ ଦୁଇଟି ଭିତରୁ କେଉଁଟା ନେଇକି ଗଲେ ଭଲ ହେବ।
ହଁ କାରରେ ହେଇ ଗଲେ ଭଲ ହବ କିଛି ଅୁବିଧା ନାହି କ ଆରାମେ ଯିବ ଏସି ଲାଗିଯିବ ଥଣ୍ଡା ପବନ ଖାଇକ ହେଇଯିବ। ଆଉ ଅଟୋର ଗଲେ ଲେଟ୍ରେ ପହଞ୍ଚିବ କାର ଗଲେ ଶୀଘ୍ର ପହଞ୍ଚିବ କାର ହଣ ସୁବଧା ଜଣାପଡ଼ିବନି। ଅଟୋ ଟିକେ ଜଣା ପଡିବ ଏମ କି ଆଉ।
ଆଚ୍ଛା ଆଚଛା। କାର ରେ ଗଲେ କିନ୍ତୁ ଅସୁବିଧା ଟା ଇଏ କି ମୋର ଟିକେ ବାନ୍ତି ହୁଏ କାର ମୁଁ ତ ଡେଲି ଯିବା ଆସ କରିରେନି ନା କାର୍ ଏଇ ଥରେ ଅଧେ ଗଲେ ମୋର ନିହାତି ବାନ୍ତି ହବ। ସେଇଥିପାଇଁ ମୁଁ ଭାବୁଥିଲି କି ଆପଣଙ୍କ ଅଟୋରେ ଯାଇଥାନ୍ତି ସେଇ କଥା ପାଇଁ ତ ଆପଣ ଦୁଇ ଦିନ ହେଲା ଖୋଜୁଛି ହେଲେ ଆପଣ ଦେଖିଲା ବେଳକୁ ଯାଇକି ମାନେ ଟିକେ ଏତେ ବ୍ୟସ୍ତ ଯେ ଆପଣ ଟିକେ ସମୟ ଦେଇପାରୁନାହାନ୍ତି ଆପଣ ତାହେଲେ କୁହନ୍ତୁ? କେବେ ଫ୍ରି ହେବେ ଆଉ ଯିବା।
ମ ମାନେ ଫାଷ୍ଟ ଟାଇମ୍ ପାଇଁ ଜାଣିଲି ଯେ ଆପଣ ମୋତେ ଆପଣ ହିଁ କହୁଛନ୍ତି ମାନେ ଅଲଗା ଲୋକମାନେ ବି ଅଟୋ ବାଲା ବି ବି ଏମିତି ସବୁ କୁନ୍ତି ଯାହା ଆପଣ ସମ୍ମାନ ଦେଇ କହିଦନ୍ତିନି। ଆଉ ବାକି ତୋ ରହିଲ ଆମ କାର କାରରେ ଗୋଟେ କାମ କରିବା କାର ଡୋର ଦଟାେ ଖୋଲିଦବା। ଏଇଟା ଖୋୋଲିଦେ ଆଉ ପବନ ଭଲ କିଣ ବାିବ ଆଉ ଆନ୍ତିିକ ହେବନି କେମିତି ହେଇପାରିବ।
ଦେଖନ୍ତୁ ସେମିତି ସିନା ହେଇପାରିବ ହେଲେ ଯେହେତୁ ଅନ୍ୟମାନୋନ ମୋ ସହିତ ଯାଇଥିବେ ସେ କାର ରେ ଯାଉଛନ୍ତି ମାନେ ପଇସା ଦେଇକି ସେମାନେ ସବୁବେଳେ ଚାହିଁବେ କି ଏସିରେ ବସିବା ପାଇଁ ମୋ ଗୋଟେ ମଣିଷ ପାଇଁ ହେଲେ ସେ କଣ କାର ଡୋର ଖୋଲିବେ ଜମା ବି ଖୋଲିବେନି ତ ସେଇଥିପାଇଁ ମୁଁ ଭାବି ଥିଲି କି କଣ କରିବା କଣ ନାହିଁ ଆ ଦେଖନ୍ତୁ ଆପଣ ଯୋଉ କହିଲେ ସମ୍ମାନ ସବୁ ମଣିଷ ସମ୍ମାନର ଯୋଗ୍ୟ ତ ମାନେ ଆ ଅଟୋ ବାଲା ରୁ କଣ ଅଛି ପେଟ ପାଇଁ ଯୋଉ କାମ କରିବା ଆଟଲିଷ୍ଟ ଆପଣ ଚୋରି ତ ଚୋରି କରୁନାହାନ୍ତି କି ଡକାୟତି ତ କରୁନାହାଁନ୍ତି ପେଟ ପାଇଁ ଗାଡ଼ି ଚଲେଇକି ଇଏ କରୁଛନ୍ତି ସେମିତି ସମସ୍ତେ ସବୁ କାମ କରିବା କଥା ସେମିତି କିଛି କରନ୍ତୁନି ଆ ମୁଁ ବି ଟଟିଉସନ କରୁଛି। ସେଥିରେ କଣ ଅଛି ପେଟ ପାଇଁ ଯାହା କଲେ ବି କିଛି ନୁହଁ କିନ୍ତୁ ତା ବୋଲି ଆମେ ଖରାପ ବୃତ୍ତିକୁ ଆପଣେଇବା ସେଇଟା ବି ଠିକ ନ ବୁଝିଗଲେ ତ।
ହୁଁ ବୁଝିଲ ବୁିଲ ବୁିଲ। ବହୁତ୍ ଖୁସି ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି। ଏତେ କଷ୍ଟମର ଅଛନ୍ତି ମୋତେ କେହି ଆପଣ କହନ୍ତିନି କିନ୍ତୁ ଆଉ ଯୋଉ ଆପଣ କହିଲେ ବାଃ ଲାଗିଲା ଖୁସି ଲାଗିଲା ବହୁତ ବଢିଆ ଲାଗିଲା। ସେମିତି ଆପଣ ସମସ୍ତଙ୍କୁ ସମ୍ମାନ ଦେଇ କଥାବାର୍ତ୍ତା କର ସମ୍ମାନ ଦେଲେ ସମ୍ମାନ ମିଳିବ।
ହଁ ମୁଁ ଆପଣଙ୍କ ସାନ ଭଉଣୀ ଭଳିଆ ନୁହଁ କି କାହାକୁ ସମ୍ମାନ ଦେବିନି। ଚଣ୍ଡି ଭଳିଆ ମୁଁ ସମସ୍ତଙ୍କୁ ସମ୍ମାନ ଦେଇ କଥା ହୁଏ। ହଉ ତାହେଲେ ଏବେ ମୁଁ ରଖୁଛି ଆପଣ ଯାଆନ୍ତୁ କଣ କରିବେ ଆପଣ ଆମେ ପରେ କଥା ହେବା କେବେ ଯିବା ନୟାଗଡ଼ ଆଉ।
ହଁ ମତେ ଗୋଟେ ଦି ଦିନ ଆଗରୁ କହିଲେ ମୁଁ ସେଇରା କୁଆଡେ ଭଡା ରଖି ନଥିବି ଯିବା ଆଉ।
ହଉ।
ହଁ ହଁ।